ହାଲୋ। ମୁଁ କହିଲି କଣ କରୁଥିଲେ କଣ କରୁଥିଲେ?
ଏଇଠେ ବସିଛି ମୋବାଇଲ ଦେଖୁଥିଲି ଆଉ।
ଓହୋ। ଆଉ ପିଲାମାନେ ତ ଟ୍ୟୁସନ୍ ହଉଛନ୍ତି ନାଇଁ କି?
ହଁ ହଁ ତ ପିଲାମାନେ ଟିଉସନ ହଉଛନ୍ତି। ଏ ନାଇଁ ଏରା ଛୁଟି ହେଲା ଆସୀଲେ ଯୋଉ ପାଠ ହେରା କରିନାହାନ୍ତି ମୁଁ କହିଲି ପାଠଟା ପୁଅରେ ଟିକେ ଯୋଉ କରିଦେ ତାପରେ ଟିଉସନ ହୋବୁ ତ ଏକାଥରେ ନାହିଁ ଶୁଣିଲାନି ଏଇନୁ
ଛୋଟ ପିଲା ସେମାନଙ୍କ ମନ ଆଉ। ସେମାନେ କଣ ପାଠ ବିଷୟରେ ଏତ ଜାଣିଛନ୍ତି ତା ମନକୁ
ନାଇଁ ପା ପାଠ ଟା କଣ କଲ ବହୁତ ହାର୍ଡ ହେଇଗଲାଣି ଏସ୍ ଏସ୍ଟି ହେରିକା ସବୁ ପୁରେଇ ଦେଲାଣି ନା ଏଇଟା ଛୁଆ ଧରିଲା ବେଳକୁ ବହୁତ କ ଏଠି ଘର ପାଠ ହୋଉଚି।
ହଁ ଆଜି ନାଇଁ ଆଜିକାଲି ପିଲାମାନଙ୍କ ପାଠ ବହୁତ ହାର୍ଡ ପାଠ। ଆମେ ହେତେବେଳେ ଆମ ପାଠ ବହୁତ ଇଜି ଥିଲା ଆମ ହେତିକି ବି ଆମକୁ କଷ୍ଟ ଲାଗୁଥିଲା। କିନ୍ତୁ ଆଜିକାଲିଙ୍କ ପ ଆଜିକାଲି ପିଲାଙ୍କର ଯୋଉ ପାଠ ବହୁତ ୱାଡ ଅଛି କାହିଁକିନା ଛୁଆରୁ ସେମାନେ ସବୁ ପାଠ ଟା ଜାଣିଲେ ତ ଯୋଉ ପିଲା ପାଠ ଧରିଲା ତାକୁ ଇଜି ଲାଗୁଛି।
ହୁଁ ନାଇଁ ଏସେ ଏସ୍ଟି ଟା ପୁଅଟିକେ ଧରି ପାରୁନି ବହୁତ କଷ୍ଟ ହେଉଛି ତାକୁ।
ଆ ମଝିରେ ମଝିରେ ଏକ୍ଜାମ କରେଇ ଦଉଛନ୍ତି ଯେ ଦେହ କେତେବେଳେ ଦୁଇ ତିନ ଚାରି
ହଁ ହଉ ପିଲା ଲୋକ ଆଉ ଏକାଥରକେ କଣ ଦୌଡିବ ନା କଣ? ଆସ୍ତେ ଆସ୍ତେ ଜିନିଷ
ଏପଟ ନୂଆ ଆସି ସେଟା ନୂଆ ଆସିଛି।
ଓ କୋଉ କ୍ଲାସ ପଢିଲାଣି କି? ଓହୋ ଥ୍ରୀ କ୍ଲାସ।
ହୁଁ।
ଆଉ ଘରେ ସବୁ ସମସ୍ତେ? ସିଏ ତାଙ୍କର କ୍ରିକେଟ ଦଉଛି ତ କ୍ରିକେଟ ଦେଖୁଛନ୍ତି। ଆଉ ବର୍ଷାରେ ତ ବାହାରକୁ କୁଆଡେ ଯାଇପାରିବେନି ଏନେ। ନ ହେଲେ ଏତେ ବେଳେ ଘରେ ରହନ୍ତିନି।
ହଁ ହଁ ତମର ରାସ୍ତା କାମ ବା ହୀଆଡ଼େ କେମତି ଚାଲିଛି? ଏପଟେ ତ ରାସ୍ତା କାମ ମାନେ ବର୍ଷା ହଉଛି ତଥାପି ଯେତେବେଳେ ଟିକେ ଇଏ ହଉଛି ମାନେ ଚାଲିଛି ବହୁତ ଜୋରରେ ମାନେ ଚାଲିଚି। ଆଜି ଗୋଟେ ଘରେ ଯଦି ଦେଖିବୁ ଭଙ୍ଗା ହେଇଥିବ କାଲି ଏ ଘର ସଫା ହେଇଯାଉଛି।
ହଁ ହୋ।
ମାନେ ବହୁତ ଦ୍ରୁତ ଗତିରେ ଚାଲିଛି ହୁଁ। ମୋ ଶ୍ୱଶୁର ଯାଇଥିଲେ ତାଙ୍କ ଭଉଣୀଙ୍କର ଦି ଦେଢଶୁର ନା ଦିଅର ଏମିତି କିଏ ନଷ୍ଟ ହେଇଯାଇଥିଲେ ତ
ଯେ ଆଜି। ଏଇନୁ ଆସିଚନ୍ତି ଯୋଉ ସିଏ ତାଙ୍କର ଯୋଉ ବେଭାର ଦେଇକି। ସନ୍ଧ୍ୟାବେଳେ ଯାଇଥିଲେ।
ଶଶୁରଙ୍କର ନିଜ ଭଉଣୀ?
ହଁ ତାଙ୍କ ନିଜ ଭଉଣୀ ତାଙ୍କ ସେମାନେ ତାଙ୍କର ଭଉଣୀ ହଉଚନ୍ତି ତିନି ଜଣ। ଜଣେ ଜଣେ ଅଛନ୍ତି ଦି ଜଣ ଅଛନ୍ତି ଆଉ ଜଣେ ନଷ୍ଟ ହେଇସାରିଲେଣି ବଡ଼ ଯିଏ। ସବୁଠୁ ସେ ନଷ୍ଟ୍
ଓ ସେ ନଷ୍ଟ ହେଇଗଲେଣି।
ହଁ ହୁଁ ଆଉ ଆଉ ଜଣ ଆଉ ଜଣ ସିଏ ଜଣେ ପୁଅ ତିନି ଭଉଣୀ।
ଓ ଗୋଟିଏ ପୁଅ ତିନି ଭଉଣୀ ସେଇଥିପାଇଁ ସମସ୍ତଙ୍କୁ ଯିବା ଆସିବା କରିବା ପଚାରୁ ଥିବେ ଆଉ।
ନାଇଁ ଆଉ ଜଣେ ଯେ ସେ ଅପଡ଼ ଟିକେ ସେ ପିଇସା କଣ ଟିକେ ଭଲ ନୁହନ୍ତି କଣ କଣ କହିଲେ ଯେ ଏମାନେ ସବୁ ପୁତୁରା ମାନେ ଟିକେ ରାଗି ଯାଇକି ସେ ତା ତାଙ୍କ ପାଇଁ ରାଗିଯାଇ କି ସେ ଆଉ ତାଙ୍କ ସହିତ ହେମିତି ତାଙ୍କ ଝିଅ ମାନେ କଥା ହଉଛନ୍ତି ତାଙ୍କ ଝିଅ ପୁଅ କଥା ହଉଚନ୍ତି କିନ୍ତୁ ମୁଁ କେବେ ତାଙ୍କୁ ଦେଖିନି କି ଜା ଜାଣିନି ମାନେ ସେ ଅଛନ୍ତି କିନ୍ତୁ।
ଓ କିନ୍ତୁ ଆସୁନାହାନ୍ତି?
ନାଇଁ ଆସୁନାହାନ୍ତି କି ତାଙ୍କର କେହି ପଚାର ପଚାରୁ ନାହିଁ।
ପଚରା ପୁଚୁରି ନାହିଁ କଣ ଗୋଟେ ମନମାଳିନ୍ୟ ହେଇଛି ଆଉ।
ହଁ କଣ ଗୋଟେ ହେଇଛି ଯୋଉଟା ତାଙ୍କ ତାଙ୍କ ଭିତ ହେଇଛି ମୁଁ ପୁରା କେବେ ଇଏଟା ଜାଣିନି ଆଉ ଓ ଆଉ ଜଣେ ଭଉଣୀ ସିଏ ଅଛନ୍ତି ଆମେ ତାଙ୍କ ଘରକୁ ଯାଉ ବର୍ଷକୁ ଯା ହେଲେ ଦି ତିନିଥର ଯିବୁ। ସମସ୍ତେ ସେ ହଁ ତାଙ୍କର ଦୁଇ ପୁଅ ହେମିତି ବିଶ୍ ବିଶେଷ କିଛି କରୁନାହାନ୍ତି ନା।
ଓ ହୋ।
ଯୋଉ ଟିକେ ହଇରାଣ ହଉଚନ୍ତି। ସେଇଥିପାଇଁ କେତେବେଳେ ଗଲେ କେମିତି ଦିଆ ନିଆ
ଓହୋ ବାପଘର ହିସାବରେ ଯାହା ଯେମିତି ଦିଆ ନିଆ କରୁଥିବେ ଆଉ ନାଇଁ କି?
ଆମେ ଆମେ ଯୋଉ ପିନ୍ଧା ଲୁଗା ପଟା ବି ମାଗିବେ କହିବେ ତମ ପିନ୍ଧା ଲୁଗା ପଟା ଦବ ମୁଁ ପିନ୍ଧିବି ସାୟା ହ
ମାନେ ନିଜର ଲୋକ ତ ସେଇଥିପାଇଁ କହିପାରନ୍ତି ଆଉ ଯେହେତୁ ତାଙ୍କର ଟିକେ ମାନେ ଅସୁବିଧା।
ହୁଁ ନାଇଁ ଏମିତିରେ ବି ଦେଖ ସେ ଏ ଘରର ଝିଅ। ହେମିତି କିଛି ଅସୁବିଧା ନାହିଁ ଦେଲେ
ଦେଲେ ବି କିଛି ହଁ ହଁ ଭଗବାନ ତ ଦେଇଛନ୍ତି ତ ଭଲ। ଭଲ ବି କାହିଁନା ଝିଅ ମାନଙ୍କୁ ସନ୍ତୁଷ୍ଟ କଲେ ଭଲ।
ହୁଁ।
ହଁ
ତମର ନଣନ୍ଦ ବଣନ୍ଦ ଅଛନ୍ତି?
ଆମର ଦି ଜଣ ନଣନ୍ଦ।
କେମିତି କଣ ସବୁ ଆ
ହଁ ଆମ ବଡ଼ ନଣନ୍ଦ ତ ସିଏ ଜବ୍ କରୁଛନ୍ତି ଅଙ୍ଗନବାଡ଼ି ରେ ଟିଚର୍ ଅଛନ୍ତି ତ ସିଏ ଆସିପାରନ୍ତିନି। ଆଉ ସାନ ନଣଦ ଆସିଲେ ବି ବଡ଼ ନଣଦ ଆ ଆସିଲେ ବି ସେ ଯାଆନ୍ତି ଭେରି ଯଦି ବି ବର୍ଷ ବାର୍ଷିକ ଛୁଟି ଯୋଉ ଆମର ମିଳେ। ସେ ଯୋଉ ଛୁଟି ଟା ହୁଏ ସ୍କୁଲ୍ ଛୁଟି ଅଙ୍ଗନବାଡ଼ି ରେ ତ ଛୁଟି ବେଶୀ ନଥାଏ। ସେ ଆସିଲେ ବି ସେଇ ଦି ଦିନ ରହିକିନା ଯାଆନ୍ତି। ବର୍ଷକୁ ଥରେ ହିନ୍ତି ନହେଲେ ସେ ଆସନ୍ତି ଯାଆନ୍ତି। କିନ୍ ରହିପାରନ୍ତିନି। ଆଉ ସାନ ନଣନ୍ଦ ସିଏ ସେମିତି ଆମ ଯିଏ ନଣଦେଇ ସିଏ ତ ଯେତେବେଳେ ଥିଲେ ସିଏ ମାନେ ଜଣେ ତ ରୋଷେଇ ଆମ ଅପା ଯିଏ ଆଉ ତ ତାଙ୍କ ଶାଶୁ ଶଶୁର କେହି ନ ଥିଲେ ନଣନ୍ଦ ହେରିକା। ନନାଙ୍କୁ ତାଙ୍କ ଦେହ ଖରାପ ତାଙ୍କର ଟିକେ ହାର୍ଟ ପ୍ରୋବ୍ଲେମ୍ ଥିଲା। ତ ତାଙ୍କ ରୋଷେଇ ବୋଷେଇ ପାଇଁ ସେ ତାଙ୍କୁ ଖାଇବା ପିଇବା ଅସୁବିଧା ହବ ବୋଲି ଛାଡ଼ିକିନା ଆସୁ, ମାନେ ଆସିଲେ ବି ସେ ଏ ଦିନେ ଦି ଦିନ ରୁହନ୍ତି। ତାପରେ ତ ସେ ନନା ନଷ୍ଟ ହେଇଗଲେ। ଆଉ ଆମ ଭଣଜା ତ ସେ ବ୍ୟାଙ୍କ୍ ଜବ୍ ମା ତାଙ୍କ ମା ପୁଅ ସେ ପୁଅ ଯୁଆଡେ ମା ସି ସିଆଡେ ଆଉ। ତ ସିଏ ବି ସେମିତି ରହିପାରନ୍ତିନି ଆସିଲେ। ଭଲ ବହୁତ ଭଲ ନଣନ୍ଦ ମାନେ ସେମାନେ କେ-ହେମିତି କିଛି ନୁହଁ ଭଲ।
ହୁଁ, ଏଇ ବର୍ଷ କଣ ଖଟା ଫଟା କରିଚ?
ଆହା ମୋର ତ ଖଟା ଫଟା ଏମିତି ମାନେ ମୁଁ କେବେ କରେନି। ଘରେ ଆମ ବଡ ଜାଆ କରନ୍ତି। ବଡଜା କରନ୍ତି ଯେ ଏଥରକା ସିଏ ଆଉ କରିପାଇଲେନି। କାହିଁକିନା ସିଏ ଯୋଉ ଖ-କରନ୍ତି ଆ ଆଚାର ମୁଙ୍ଗୁ ଆଚାର ଗୋଟେ କରନ୍ତି ତାଙ୍କର ସେଟା ଭଲ କରନ୍ତି ସିଏ। ସେ ଖୋଜୁଥିଲେ ମଙ୍ଗ ଆମ୍ବ। ତ ତାଙ୍କ ପାଖରେ ତାଙ୍କୁ କେହି ମଙ୍ଗ ଆମ୍ବ ଟା ଆଣି ପାଇ ଆଣିଦେଲେନି କାହିଁ ନା ସି-ପ-କଣ ମ ଗୋଆ ମୋଟା ଚୋପା ହବନି। ଆଉ ଆମ ମିଷ୍ଟର୍ ଯୋଉ କହିଲେ ଗୋଟେ ଆମ୍ବଟେ ଏଟା ବ-ଆମ ଅପା କହିଲେ କି ହେଟା ମୁଟା ଚୁ
ନାଇଁ ଏଇଠି ମୁଁ ଶାଶୁ କରୁ ଛନି, କଲିମି ଆମ୍ବ ଟା ମଗେଇ କରୁଛନ୍ତି। ଭଲ ହଉଛି ପତଳା ଚୋପା ତାର ନା କଲିମି ଆମ୍ବ ଟା। ପତଳା ଚୋପା ଭିତରେ ବି ଏଇଠି ବହୁତ ବଢିଆ ହେଇଛି। ଆଙ୍କର ଭାଇ ଏଠି ରାଗ କରନ୍ତିନି ମୋ ତେ ହଁ ରାଗ କରନ୍ତିନି ବୋଲି ମୋତେ ଭଲ ଲାଗେନା। ନହେଲେ ଭଲ ଲାଗୁଛି।
ଓହୋ, ଆମର ସେତେ ଚିହ୍ନା ପରିଚିତ ତ ହେଇଥାନ୍ତେ ଘର ପାଖରେ ହେଇଥାନ୍ତା ଆମେ କହିଥାନ୍ତୁ ଆମକୁ ଗୋଟେ ଦିଅ ମଙ୍ଗ ଆମେ ଖାଇବୁ।
ହୁଁ ନାଇଁ କେତେବେଳେ ଯଦି ସୁବିଧା ହୁଏ। ଦେବି କିନ୍ତୁ ରାଗ ନୁହେଁ।
ଆମେ କେବେ ଦେଖାହବା ଯେ ଆମେ ଆଣିବା। ଆମେ ତ ଓଃ
କନେକ୍ସନ୍ ହେଲାଣି ନା।
କନେକ୍ସନ୍ ହେଲାଣି ଦେଖାହବ ଆଉ। କିନ୍ତୁ ଆମ ଅପା କ କରନ୍ତି ଭାରି ବଢିଆ ସୁନ୍ଦର ମଙ୍ଗକୁ କରନ୍ତି ଅତି ବଢିଆ ସୁ- ମାନେ ଭଲରେ ସି ପୁରା ତାଙ୍କ କାମ ବହୁତ ପରିଷ୍କାର, ପରିଚ୍ଛନ୍ନ, ଯତ୍ନ। ତ ତାଙ୍କ ହେଇଥିପାଇଁ ତାଙ୍କ ଖଟା ବି ବହୁତ କରିଥିଲେ। କିନ୍ତୁ ଏ ବର୍ଷ ସେ କରିପାରିଲେନି। ନହେଲେ ମୁଁ କରେ ମୋହ
ଆମର ବି ଆମ ଶାଶୁ ଟିକେ ଭଲ କରନ୍ତି ଯୋଉ ପରିଷ୍କାର ଆମେ ଶୁଖାଶୁଖି କରୁ କିଛି ଇଏ ନାହିଁ। ଏଇ ଯିଏ କାମ କରୁଛନ୍ତି ସିଏ ବି ପରିଷ କାର ସିଏ କାଟି ଦିଅନ୍ତି ଖାଲି। ଆଉ ଆମେ ଧୋଇ ଧୁଆକି ମସ ସଲାକୁ କୁ ମୋ ଶାଶୁ ପୁରାନ୍ତି ଆମେ ଖାଲି ଶୁ କେଇବୁ କଣ ଶୁକି ସାଇଲେ ମୋ ଶାଶୁ ତମେ ଯାହା କରିବ ଆଉ ଉଁ, ସେ ତାଙ୍କ ତେଲ ଫେଲ
ପ ଟିକିଏ ହଁ ଅପା ଏ ବର୍ଷ ଆମର ଟିକେ ସୋରିଷ ଖଟା କରିଥିଲେ। ଅଳ୍ପ ଟିକେ ସୋରିଷ ଖଟା ଆସିଥିଲେ ସେ କର ସୋରିଷ ଖଟା କରିଥିଲେ ମୁଁ ଶୁଖା ଶୁଖି କରିଦିଏ। ଓ ଆମ ଅପା ବି ଶୁଖାନ୍ତି। ସୋରିଷ ଖଟା ଖାଲି ଅଳ୍ପ ଟିକେ କରାଥିଲା। ଆଉ କିଛି କରାହେଇନଥିଲା। ଆଉ ଆମ୍ବୁଲ ଏତିକି ଟିକେ କରାହେଇଥିଲା। ଆଉ ବେଶୀ କିଛି କରାହେଇନଥିଲା। ସେ ମଙ୍ଗଉଟା କରନ୍ତି ମଙ୍ଗ କୋଉଟୁ ଆମ୍ବ ମିଳିଲାନି ବୋଲି କରିପାରିଲାନି।
ନାଇଁ ଯୋଉ ଇଏ ଖଟା ଟା ଗ-ସୁ-ମାନେ ଖରା ଦିନିଆ ଦିନ ଖ ଖରାଦିନିଆ ବେଳେ ସସୁ ପଖାଳକୁ ଖଟା ଦଳା ଦୁଳି ଏଇଟା ହିଁ ଗଳେ।
ହଁ ବ-ଖରା ଦିନେ ସେ ବଡି ଟିକେ, ସିଜା ଟିକେ, ଆଳୁ ସି ଜା ଟିକିଏ ଏଇ ସବୁ ଜିନିଷ ହେଲେ ଭାରି ଭଲ ଲାଗେ ଭାତ ଯୋଡିକି ଖାଇବା ପାଇଁ।
ହୁଁ ନହେଲେ ନା କୋଉଟେ ପୁର ଭଲ ତରକାରୀପତ୍ର ଭଲ ଲାଗୁଛି ଟିକେ ଦଳା
ଦଳାଦଳି ହେଲେ ଭାତଟିକେ ପଳଉଛି ନାଇଁ ଠିକ କଥା ଆଉ ନହେଲେ ଖାଇବା ପାଇଁ ଇଚ୍ଛା ହଉନି। ମୁଁ ତ ରାତିରେ ବି ଲେମ୍ବୁ ଟିକେ ପିଆଜ ମୋର ସାଇଟରେ ଯାଇଥିବ କାହିଁକିନା ମୁଁ ତରକାରୀ ହଉ ସେ ଡାଲମା ହଉ ସନ୍ତୁଳା ଯାହା ବି ହେଇଥିବ। ମୋର ସେ ଲେମ୍ବୁ ଟିକେ ସବୁବେଳେ ଦରକାର ମୁଁ ଲେମ୍ବୁ ଟିକେ ମୋର ସାଇଟରେ ଥିବ ଲେମ୍ବୁ ପିଆଜ ଟିକେ।
ନା ଭଲ ନା ସବୁ ଯୋଉ ଇଏରେ ଲେମ୍ବୁ ଆଡ କରିବାଦି ଭଲ।
ହୁଁ ମୋର ଟିକେ ଲେମ୍ବୁ ଟିକେ ଦରକାର ଲେମ୍ବୁ ସାଙ୍ଗରେ ଟିକେ ପିଆଜ ବି ଦରକାର।
ଖାଇବା ବି ଭଲ। ମୋର ପା ଚଟାପଟ ଖାଇବା ଦି ସେକେଣ୍ଡରେ ଦିଟି ରୁଟି ସରିବ। ହ
ଓହୋ
ହେଇଦଆ ମତେ ଶାଶୁ ମାନେ ଦିଟା ରୁଟିକୁୁ ଅଧଘଣ୍ଟେ ଖାଇବେ। ତମମାନଙ୍କ ଭଳିଆ କିଏ ଖାଇବ ଏମିତି ମାନେ ଖାଇବା ଦେ
ଭଲ ଚୋବେଇ ଚୋବେଇ ଖାଆନ୍ତି, ଭଲ ଡାଇଜେଷ୍ଟ ହବ ତାଙ୍କର।
ସିଏ ଗୋଟିଏ ବାଇଟକୁ ବହୁତ ଚୋବାନ୍ତି। ମିନିମମ୍ ଦି ଦି ତିନି ମିନିଟ୍ ଚୋବେେଇବେ। ତାପରେ ସେଟାକୁ ଗିଳିବେ ଢ଼ୋକିବେ। ଏରା ଏତେ ପେଶନସେ ହଉନି ଆମର। ଗିଳି ଢ଼ୋକିବା ପାଇଁ। ଆଉ ତମର ବାରିବଗିଚା ଅଛି?
ନାଇଁ ଆମର ବାଡିବଗିଚା ହେମିତି କିଛି ନାହିଁ ଆମର ବାଡିବଗିଚା। ଆ କେଇ ସମସ୍ତେ ତ ନିଜ ନିଜ ଧନ୍ଦାରେ ବ୍ୟସ୍ତ ରହନ୍ତି, ବାଡିବଗିଚା କିଛି ନାହିଁ। କିନ୍ତୁ ମୁଁ ଭଲ ପାଏ ବାଡିବଗିଚାକୁ ଗଛ ପ୍ରିୟ ମୁଁ ଟିକେ। ମୋର ଟିକେ ଫୁଲଗଛ ହଉ ସେ ପନିପରିବା ହଉ ମୁଁ ଟିକେ ଲଗେଇବା ପ୍ରିୟ। କିନ୍ତୁ ମୁଁ ଆଉ ତୁ ମର ସମୟ ଇଏରୁ ମୁଁ କରିପାରେନି ଆଉ ଟାଇମ ହୁଏନି ଆଉ। କିନ୍ତୁ ମୁଁ ଭଲପାଏ ବାଡିବଗିଚା ମଁ ନିଜେ ନିଜେ କରିବା ପାଇଁ ମୋତେ ଭଲ ଲାଗେ ମୋର ଇଚ୍ଛା ହୁଏ ସବୁ ଗଛ ଚାରା ଆଣିକି ଲଗେଇବା ପାଇଁ କାହିଁକନା ମୁଁ ଝିଅ ବେଳେ ବି ଆମ ବାପ ଘରେ ବି ମୋ ହାଟରୁ ସେତେବେଳେ ଆସି ସବୁ ଗଛ। ଛୋଟ ସବୁ ତ ଇଏ ଗଛ ଟମାଟୋ ଗଛ ବାଇଗଣ ଗଛ। ମୁଁ ହାଟରୁ ଆମର ବାପା ଯେତେବେଳେ ଯାଆନ୍ତି ମୁଁ ବାପାଙ୍କୁ କହିଥିଲି ଆଣିି ବୋଉ ବାପାଙ୍କୁ କହିଥା ଆଣିଥା ଟମାଟୋ ଗଛ, ବାଇଗଣ ଗଛ ମୁଁ ଲଗେଇବା ପାଇଁ ବହୁତ ଭଲ ପାଏ ଗଛପତ୍ର।
ହଉହ। ହଉ ଆଉ କେତେବେଳେ କଥା ହବା। ହୁଁ ହୁଁ।